ହ୍ୟାଲୋ।
ହରେ କ୍ରିଷ୍ଣା।
ହୁଁ କଣ କରୁଛନ୍ତି?
ବସିଥିଲି।
ମୁଁ ବି ଅଛି ଆଉ ଘରେ ଟିକେ ପକୋଡ଼ି ଛଣା ହଉଛି ତ ଟିକେ ଲାଗୁଥିଲି ମୁଁ ହେଲ୍ପ ହେଲପ କରି ଲାଗୁଥିଲି।
ଆଚ୍ଛା।
ହଁ। ବର୍ଷା ହଉଛି ନା ବର୍ଷା ପାଗରେ ଟିକେ ପକୋଡି ଚଟଣି ହେଇଗଲା ଟିକେ ଭଲ ଲାଗେ ଖାଇବା ପାଇଁ। ମୁଢି ମିକ୍ସଚର ହୁଁ ତମେ କଣ କରୁଥିଲ?
ନମସ୍କା
ଖାଲି ବସିଛ। ଓହୋ ଭଲ ଆଉ ହୁଁ ଆଉ କଣ କରୁଛନ୍ତି ଘରଲୋକ?
ସମସ୍ତେ ଶୋଇଛନ୍ତି।
ଅହ ହୁଁ ହୁଁ। ହୁଁ। ଆଉ କଣ ଭୁବନେଶ୍ଵରରେ କୋଉ କୋଉ ଏରିଆ ଭଲ ଅଛି?
ହଁ, ହଁ, ହଁ ଯେ ମୁଁ ଏତେ ବୁଲା ବୁଲି କରିବା ପସନ୍ଦ କରେନି ବଟ ମୁଁ ଯେତିକି ଜାଗା ବୁ ବୁଲିଛି ଯେତିକି ଜାଗା କହୁଛି ଆପଣ ପାଇଁ ତମେ ଇସ୍କନ ମନ୍ଦିର ଯାଇପାରିବେ ଯୋଉଠି ରାଧାକ୍ରିଷ୍ଣଙ୍କ ମୂ ର୍ତି ଅଛି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଜି ଙ୍କର ବି ମୂର୍ତ୍ତି ଅଛି। ଆଉ ବହୁତ ସାରା ମନ୍ଦିର। ପୁଣି ଖାଲି ରାଧାଜୀଙ୍କର ଅଛି। ଏମିତି ବହୁତ ସାରା ଅଛି ଏଠି ଯାଇପାରିବେ। ଆଉ ସେଠି ପ୍ରସାଦ ବି ଦିଆଯାଏ।
ହଁ ଇସ୍କନ ମନ୍ଦିରେ ପ୍ରସାଦ କଣ ମାନେ ଏଁ କଣ କଣ ଦିଅନ୍ତି?
ପ୍ରସାଦ ସେମିତି ମିଲ୍ ହିସାବରେ ଥାଏ ଆପଣ ଯାହାବି ନେଇପାରିବେ।
ମାନେ ପଇ ପଇସା ବାଲା ଥାଏ କି ଫ୍ରି ରେ ଦିଅନ୍ତି?
ଅଁ ପଇସା ବାଲା ଥାଏ।
ଓହୋ।
ଆଜ୍ଞା ଆଉ ତା ଭିତରେ ମଧ୍ୟ ଥାଏ ଏମିତି କି ତମେ କିଛି ଖାଇ ବିି ପାରିବ ଏମିତି ମାନେ
ଆ ପିଜା ବର୍ଗର ଦୋସା କାଫେ ପେଷ୍ଟ୍ରି।
ମଡ଼େଲିଂ।
ଆଜ୍ଞା।
ହୁଁ ହୁଁ। କା ଦେଖାଯାଉ ମୁଁ ତ ବୃନ୍ଦାବନ୍ ଯାଇଛି କିନ୍ତୁ ଆମ ପୁରୀରେ ଯାଇପାରିନି ଭୁବନେଶ୍ୱରରେ ଯାଇପାରିନି ମୁଁ ଇସ୍କନ ମନ୍ଦିର।
ଆଚ୍ଛା। ଆସିବେ ଇଚ୍ଛା ହେଲେ ଆସିବେ ଯୋଉ ଠାକୁରଜୀଙ୍କ ଇଚ୍ଛା ହେଲେ ଆସିବେ ନିଶ୍ଚି
ହଁ ହଁ ହଁ ସେ ଚାହିଁଲେ ଡ଼ାକିବେ ଆଉ କଣ। ତାଙ୍କର ଡୋରି କେବେ ଲାଗୁଛି ଦେଖାଯାଉ।
ଆଗ୍ୟା।
ହଁ ଏ ବର୍ଷ କଣ ଯାଉଛନ୍ତି କି ନାଇଁ ମାନେ ପୁରୀ ରଥଯାତ୍ରାରେ?
ନାଇଁ ଏତେ ଗହଳି ଅଛି ଯାଇ ହବନି। ଯେତେବେଳେ କିଛି ଗହଳି ନଥିବ ଯିବା ଆରାମ ସେ ଦେଖିକି ଆସିବି ଠା
ଓହୋ, ଲାଷ୍ଟ୍ କେବେ ଯାଇଥିଲେ?
ଲାଷ୍ଟ୍ ଯାଇଥିଲି ଟୁ ଥାଉଜେଣ୍ଟ୍ ଟୋଣ୍ଟି ଫୋର୍ ରେ ଯାଇଥିଲି।
ଓହୋ।
ଆଜ୍ଞା ନା ମୁଁ ଏତେ ବୁଲିବା ପ୍ରିଫର୍ କରେନି କାରଣ ପାଠପଢ଼ା ସବୁ ରହିଯାଏ। ଆଉ ଯେତେବେଳେ ବି ସମସ୍ତେ ଯାଆନ୍ତି ମୋ ଏକ୍ଜାମ୍ ବଗେରା ଥାଏ ତ ମୁଁ ଯିବା ଯାଇପାରେନି।
ଓହୋ।
ଆଜ୍ଞା।
ହୁଁ ଆପଣ ଆଉ ଓଡ଼ିଶା ଭିତରେ କୋଉ କୋଉ ଜାଗା ଯାଇଛନ୍ତି?
ବାତ୍ ରେ ଭୁବନେଶ୍ଵର ର ଅଳ୍ପ ଯାଇଛି ପୁରୀ ଯାଇ ଛି ଆଉ ତିକି ସେତିକି ହିଁ ଯାଇଛି।
ଓହୋ।
ନା
ଆଉ ଆମ ପଶ୍ଚିମ ଓଡ଼ିଶାକୁ ଆସିନାହାନ୍ତି ଆପଣ?
ନାଁ। ମୁଁ ଏତେ ବୁଲାବୁଲି କରେନି ତ ମୁଁ ଜାଣିନି ଯଦି ଆପଣ ଯାଇଛନ୍ତି ଏବେ କିଛି ଅଛି ଯଦି କୁହନ୍ତୁ? ମୁଁ ନିଶ୍ଚିନ୍ତ ଟ୍ରାଏ କରିବି ମୋ ପାଠ ସରିଲା ପରେ।
ହୁଁ ଏଠି ଆମ ସମ୍ବଲପୁର ମୁଁ କହୁଛି? କଣ କଣ ଅଛି ସମ୍ବଲପୁରରେ ମାନେ ସମଲେଇ ମାଙ୍କ ଦର୍ଶନ କରିବାକୁ ଗୋଟେ ନା ଆଉ ବହୁତ ଭଲ ଏରିଆ ଟା ମେ ପାର୍କ ଟାଇପ୍ ର ଅଛି। ସମଲେଇ ମନ୍ଦିର ଟା।
ହୁଁ।
ଆଉ ମାନେ ବହୁତ ଭଲ ଲାଗେ ସେଠିକି ଗଲେ। ଆଉ ଏଇଟା କୋ ଡ୍ୟାମ୍ ଅଛି। ବୁଲିବେ ଟିକେ ଭଲ ଲାଗିବ। ଆଉ ହେଇଗଲା ତମର ଘଣ୍ଟେଶ୍ଵରୀ ଅଛି ମନ୍ଦିର। ଘଣ୍ଟେଶ୍ଵରୀ ମନ୍ଦିର ତାପରେ ଉମା ଧୁଆ ଅଛି। ଉଁ ତାପରେ ୱାଟର ଫଲ୍ ମାନେ ଅଛି। ବାର ବଖରା କହିକି ବରଗଡ଼ ସାଇଡ଼ରେ ଅଛି।
ହୁଁ।
ଆଉ ତମର ଏଇ ବଲାଙ୍ଗୀର ବରଗଡ଼ ମାନେ ସେ ଭିତରେ। ତମର ନରସିହନାଥ ହରିଶଙ୍କର ଏସବୁ ଅଛି। ଆଉ ମାନେ ଯୋଉଟା ନରସିଂହନାଥ ଟା ୱାଟର ଫଲ। ଆଉ ସେଠି ନରସିଂହ ମନ୍ଦିର ନରସିଂହ ଭଗବାନ ଟା ପୂଜା ପାନ୍ତି। ନରସିଂହ ରୂପରେ ଭଗବାନ। ତ ଚେଷ୍ଟା କରିବେ ଯଦି ଆପଣ କ ସୁଯୋଗ ମିଳିବ ଏଠିକୁ ଆସିବେ ବୁଲିକି ଯିବେ ଆଉ।
ଆଜ୍ଞା ନିଶ୍ଚିୟ ଯେତିକି ମିଳିଲା ଯିବି।
ହୁଁ ହୁଁ ଆଉ ଏମିତି ମାନେ ଭୁବନେଶ୍ଵରରେ କୋଉ କୋଉ ଜାଗା ଅଛି ଯେମିତି କିି ଆମେ ଦେଖିନଥିବୁ ଟାଇପ୍ ର? ଭଲ ଭଲ ପ୍ଲେସ୍‌ କିଛି ସେମତି ତ ଜାଣିଥିବେ ଆପଣ ନିଶ୍ଚୟ ସେଠି ରହୁଛନ୍ତି।
ଆଜ୍ଞା। ଲିଙ୍ଗରାଜ ମନ୍ଦିର ଅଛି। ଆପଣ ଏଠିକେ ଆସିପାରିବେ।
ହୁଁ।
ଫଟା ବି ଭଲ ଅଛି। କଣ ଅ ଆଉ ଗୋଟେ ସନି ମନ୍ଦିର ଅଛି। ସେଟା ବି ଭଲ ଅଛି। ସେଠିକି ବି ଯାଇପାରିବେ ଆପଣ ବୁଲିବା ପାଇଁକା। ଆଉ ରାମ ମନ୍ଦିର ଅଛି ରାମ ମନ୍ଦିର ମାନେ ରାମଜୀଙ୍କର ଅଛି ହନୁମାନ ଜୀଙ୍କର ଅଛି। ରାଧା କୃିଷ୍ଣ ଜୀଙ୍କର ବି ସେ ଠି ଅଛି। ତ ବର୍ଟମାନ ଲେଟା ଆଉ ମା ମାନଙ୍କର ବି ଅଛି ଲକ୍ଷ୍ମୀ ମା ସରସ୍ଵତୀ ମା। ସେଇଟା ଅଛି ଆପଣ ସେଟାକୁ ବି ଯାଇପାରିବେ?
ହୁଁ ହୁଁ ଆଉ ତମର ଯୋଉ କଣ କୁହନ୍ତି କି ସୂର୍ଯ୍ୟ ଉଦୟ ଟାଇମ୍ ରେ ଦେଖା ହୁଅନ୍ତି। କୋଉ ଏରିଆ ଟା କି ସେଟା? ସୂର୍ଯ୍ୟ ଉଦୟ ଟାଇମ୍ ରେ ହିଁ ମାନେ ସେଇଟା ବହୁତ ଭଲ ଲାଗେ ଦେଖାଯାଏ। କୁହନ୍ତି ନା ଟା ମୁଁ ଭୁଲି ଯାଇଛି।
ହୁଁ ଜାଣିନି ଜାଣିିଲେ କହିବି ନିଶ୍ଚିନ୍ତ।
ଆରେ ସେଟା ଜାଣିନ? ନାଇଁ ସେଇ ଭୁବନେଶ୍ଵର ପାଖାପାଖି ହିଁ କୋଉ ଏରିଆ ଗୋଟେ। ଏ ଖଣ୍ଡଗିରି ଉଦୟଗିରିରେ ତ ଯାଇ
ହଁଁ ଖଣ୍ଡଗିରି ଉଦୟଗିରି କୁ ଅଛି। ଆପଣ? କୋଉ ଜାଗା କହୁଛନ୍ତି ମୁଁ ଜାଣିପାରୁନି।
ସମୁଦ୍ର କୂଳରୁ ବୋଧେ। ବାହାରେ ମାନେ ସୂର୍ଯ୍ୟ ଉଦୟ ଟାଇମ୍ ରେ, ବହୁତ୍ ପୁରା ଲାଲ ହେଇକି ବଡ ସୂର୍ଯ୍ୟ ପୁରା ସଡନଲି ବାହାରେ ତାକୁ ଦେଖିବା ପାଇଁ ବହୁତ ଲୋକ ଯାଆନ୍ତି।
ହଁ ହେଇଥିବ ମୁଁ ଜାଣିନି।
ହୁଁ ହୁଁ ହଁ ମନ ମନେ ଏବେ ପଡୁନି।
ମନେ ପଡ଼ିଲେ କହିିବେ। ନିଶ୍ଚେ ଆଜ୍ଞା।
ଆଉ ଭୁବନେଶ୍ଵରରେ
ହୁଁ
ମାନେ କୋଉ କୋଉ କଲେଜ ଅଛି ମାନେ ଭଲ ଭଲ କଲେଜ? ଯେମିତିକି ତମର ରେଭେନ୍ସା କଲେଜ ଗୋଟେ ଗଲା। ରେଭେନ୍ସା ତ ତମର କଟକରେ ଅଛି ନା? ହଁ। ହଁ ସେମତି କଣ ମାନେ ପୁରୁଣା ପୁରୁଣା ଟାଇମ୍ ର
ବକ୍ସି ଜଗବନ୍ଧୁ ବିଦ୍ୟାଧର ଅଟୋନୋମସ୍ କଲେଜ୍। ସେଟା ଗୋଟେ ଅଛି। ଇଲେଭେନ୍, ଟୁଏଲଥ କରିପାରିବା ଗ୍ରାଜୁଏସନ ବି କରିପାରିବା। ପି ପିଜି ଅଲଗା ସବୁ କୋ କୋର୍ସସେ ବି ପ୍ରୋଭାଇଡ଼ କରାହଉଚି ସେଠି। ଆଉ ରମା ଉମେନ୍ସ ୟୁନିଭର୍ସିଟ। ସେଠି ବି ଅ ଇଲେଭନଥ, ଟୁଏଲଥ ଅଛି ଗ୍ରାଜୁଏସନ୍ ଅଲଗା ସବୁ ସେମ କୋର୍ସସେ ଦିଆଯାଉଚି ସେଠି। ଆଉ ରାଜଧାନୀ କଲେଜ୍ ସେଠି ବି ଦିଆଯାଉଛି। ଆଉ ସେଠି ବିସିଏ ବ୍ୟାଚ୍ଲର୍ ଇନ କମ୍ପୁଟର ଆପ୍ଲିକେସନ ସେଟା ବି ସେଠି ପ୍ରୋଭାଇଡ଼ ହଉଚି। ଯୋଉଟାକି ବିଜେପି ଆଉ ରମାଦେବୀରେ ପ୍ରୋଭାଇଡ଼ କରାଯାଉନି। ଆଉ ମହର୍ଷି କଲେଜ୍ ହେଟା ବି ଅଛି ଗୋଟେ। ଏମତି ବହୁତ ସାରା କଲେଜ୍ ଅଛି।
ହୁଁ ହୁଁ। ଆପଣ କୋଉ କଲେଜରେ ପଢୁଛନ୍ତି?
ମୁଁ ହଁ ବକ୍ସି ଜଗବନ୍ଧୁ ବିଦ୍ୟାଥର ଅଟୋନମୋସ୍ କଲେଜ୍ ସେଠି ପଢୁଚି।
ହଁ ହଁ। ଆପଣ ତ ବୃନ୍ଦାବନ ଯାଇନଥିବେ?
ଯାଇଛି।
ଯାଇଛନ୍ତି?
ଆଜ୍ଞ। ବଟ୍ ଏବେ ତ ଯାଇନି। ଛୋଟ ଥିଲେ ଯାଇଥିଲି। ଯେତେବେଳେ
କିଛି, କିଛି ମନେ ଅଛି? ଆପଣ କଣ, କଣ କଉ ଦେଖିଥିଲେ କୋଉ କୋଉ?
ଗୋଟେ ପ୍ରେମ୍ ପ୍ରେମ ମନ୍ଦିର ଗୋଟେ ଥିଲା ଯୋଉଟା ତ ବହୁତ୍ ବଢିଆ ଲାଗିଥିଲା। ଆଉ ଯେହେତୁ ମୁଁ ଥ୍ରୀ କ୍ଲାସ ରେ ଯାଇଥିଲି ତ ମତେ କିଛି ୟାଦ୍ ନାହିଁ। ବଟ୍ ପ୍ରେମ୍ ମନ୍ଦିର ଯାଇଥିଲି ଏଟା ମୋର ମନେ ଅଛି।
ଆଉ ତମର ବାଙ୍କି ବିହାରୀମନ୍ଦିର୍
ହଁ ମୁଁ ଯାଇ ତ ଥିଲି ବହୁତ ସାରା ହେଲେ ମୋର ୟାଦ ନାହିଁ ଏତେ କିଛି।
ହୁଁ ବାଙ୍କି ବିହାରୀ ମନ୍ଦିର ଟା ବହୁତ୍ ଭଲ୍ ଲାଗେ। ମୁଁ ବହୁତ୍ ମାନେ ଯାଇଥିଲି। ମାନେ ଗଲା ପରେ ସେ ବୃନ୍ଦାବନ ଆସିବାକୁୁ ମାନେ ଇଚ୍ଛା ହୁଏନି। ବହୁତ୍ ମାନେ ଖରାପ ଲାଗେ ଆସିଲା ଟାଇମ୍ ରେ। ବହୁତ୍ ମନେ ପଡ଼େ। ଆଉ ଆ ଘରକୁ ଆସିଲା ପରେ ବି ପୁରା ଉଁ ଯୋଉ ଏରିଆ ମାନେ ଆମେ ଯାଇଛୁ ବାଙ୍କୀ ବିହାରୀ ହେଇଗଲା, ପ୍ରେମ ମନ୍ଦିର ହେଇଗଲା, ଗୋବିନ୍ଦ ମନ୍ଦିର ହେଇଗଲା। ଆଉ ତମର ନନ୍ଦଗାଁଓ ହେଇଗଲା। ଆଉ ତମର ରୀତି ରୀତିକ କାଣା ଗୋଟେ ଅଛି। ରୀତି ମାନେ ଯୋଉଠି କ୍ରିଷ୍ଣା ବାଲି ଖେଳୁଥିଲେ ରିତିକ ରମନ।
ଆଜ୍ଞା।
ଆଉ ତମର ଗୋପପୁର। ଥିଲା କି ମଥୁରା ମଥୁରା ସେ ତାଙ୍କ ନିଜ ଘର ମାନେ ଏ ସବୁ ଦେଖିବା ମାନେ ଗୋଟେ ବହୁତ ଭଲ ଲାଗେ ଆହୁରି ବହୁତ ଜାଗା ଅଛି କିନ୍ତୁ ଆମେ ପାଞ୍ଚ ଦିନରେ ଯେତେ ଜାଗା ହେଇଛି ଆମେ ବୁଲିଛୁ ଆଉ ମାନେ ପୁରା ବହୁତ ଭଲ ଲାଗେ ସେଠୁ ଆସିବା ପାଇଁ ଆଉ ଇଚ୍ଛା ହୁଏନି।
ସେଠାକାର ପରିବେଶ ବି ସେମିତିକାା ହିଁ ଥାଏ କି ମାନେ ବହୁ ବହୁତ ଭଲ। ମାନେ ଭୁବନେଶ୍ବର ଇଲାକାର ର ତ ବହୁତ ହିଁ ଭଲ ଥାଏ କାରଣ ଭୁବନେଶ୍ବର ଯେହେତୁ ସ୍ମାର୍ଟ ସେଟି ଏଥିରେ କହିଲଲେ ସ୍ମାର୍ଟ ଜିନିଷ ଗୁଡାକ ଥାଏ ବଟ୍ ସେଠି ଆଧ୍ୟାତ୍ମିକ। ଜିନିଷ ଥାଏ ଛୋଟ୍ ଆଜ୍ଞା ବହୁତ ଭଲ।
ହଁ ଆଉ ଲୋକଙ୍କର ମାନେ କଥାବାର୍ତ୍ତା ବି ବହୁତ ମାନେ ପ୍ରେମ୍ ସହିତ। କଥାବାର୍ତ୍ତା ହୁଅନ୍ତି ରାଧା ରାଧି କହିକି।
ଆଜ୍ଞା।
ହଁ ବହୁତ କିଛି ମିସ୍ ଲାଗେ କିନ୍ତୁ ଆସିଲା ପରେ ବହୁତ ମନେ ପଡେ। ଏସବୁ ହୁଁ। ଆଉ ଅଯୋଧ୍ୟା କିଏ ଯାଇଥିଲେ ଆଉ ବନାରସ ମାନେ କାଶୀ ବିଶ୍୍ୱନାଥ ବି ଆମେ ଯାଇଛୁ। ଏ ସବୁ ବୁଲିିକି ଆସିଛୁ ଆଉ ହୁଁ।
ଭଲ ଆପଣ ବହୁତ ସାରା ଜିନିଷ ଅନୁଭବ କରିଛନ୍ତି। ମୁଁ ତ କିଛି ବି ସୁଯୋଗ ପାଇନି ଏଗୁଡା ଯିବାର।
ନାଇଁ ଆପଣ ଯାଇଚନ୍ତି କିନ୍ତୁ ଆପଣ ମାନେ ଛୋଟ ଥିଲା ଟାଇମ ରେ ହିଁ ଯାଇ ଚନ୍ତି। ସେଥିପାଇଁ ଆପଣ ସେ ସବୁକୁ ଏଇଟା କରିପାରୁନାହାନ୍ତି। ହ ବାସ୍ ଆପଣ ବି ଏ ସବୁ ବୁଲିଚନ୍ତି ଆଉ। ଆପଣ ବି ଜାଣି ନ ହଉ ଆପଣଙ୍କ ସହିତ କଥାବାର୍ତ୍ତା। ହେଇକି ବହୁ ଭଲ ଲାଗିଲା ମତେ। ଆପଣଙ୍କ ଭଏସ ଟା ବହୁତ ମିଠା କିନ୍ତୁ।
ଆଜ୍ଞା।
ଆପଣଙ୍କ ଭଏସ ଟା ବହୁତ ମିଠା ଅଛି କହୁଛି।
ଧନ୍ୟବାଦ।
ହଁ ହଁ।
ରଖୁଛି ହରେ କୃଷ୍ଣ।
ହରେ କୃଷ୍ଣ।
ଉତେ।
ଯାଉଛୁ।